ହଁ ଆଜ୍ଞା ଦିଦି ନମସ୍କାର।
ହଁ ନମସ୍କାର।
ଆଉ ଆପଣ ଉଠିଲେଣି।
ହଁ ଉଥିଲିଣି।
ଆଚ୍ଛା ଆପଣ ଏତେ ଶୀଘ୍ର ଆଜି କଣ ଉଠି ଯାଇଛନ୍ତି ମାନେ କଣ ଘରେ କଣ ଅଧିକ କାମ ତ ଆଜି କିଛି ନାହିଁ ଆଜି ଘରେ।
ହଁ ଆଜି ଆମର ଗୋଟେ ଘରେ ଗୋଟେ ପୋଗ୍ରାମ ଅଛି ତ। ସେଥିପାଇଁ ଉଠି ପଡ଼ିଚି ଆଉ।
ଆଚ୍ଛା।
ହୁଁ।
ଆପଣ ଉଠିବା ସମୟଟା କେଇଟା ତ ଆପଣ ତ ସା ସାଢ଼େ ଆଠଟା ବେଳେ ଉଠନ୍ତି। ଏତେ ଶୀଘ୍ର ମାନେ ଆଜି କଣ।
ନାଇଁ ନାଇଁ ଆ ମୁଁ ସାଢେ ଆଠଟା ବେଳେ ଉଠୁନୁ ଆମେ ପାଞ୍ଚଟା ଟାଇମ ରେ ଉଠେ। ବର୍ତ୍ତମାନ ସାଢେ ଚାରିଟା ହେଇଛି ଆଉ ଯେହେତୁ ବର୍ଷା ପ୍ରବଳ ହଉଛି ସମୟ ଟା ଜଣା ପଡୁନି ନହେଲେ ଏବେ ସକାଳ ହେଇଯାଇଥାନ୍ତା ପ୍ରାୟତ।
ହଁ ଆଚ୍ଛା।
ହୁଁ।
ଉଁ ଖଡ଼ ଖଡ଼ ଏମିତି କଣ ଆଜ୍ଞା ଶୁଭୁଛି ଆପଣଙ୍କ ଏଇଠି।
ହାଲୋ।
ହଁ।
କୁହନ୍ତୁ ଆଉ ଆପଣ ଆଜି କଣ ସବୁ ଆଜି ଆପଣ ପୋଗ୍ରାମ କଣ ସବୁ ଆଜି କହୁଛନ୍ତି ଆପଣ ଉଠିଛନ୍ତି ରାତି ଚାରିଟାରୁ ଆଜି।
ଆଜି ଟିକେ କଣ ପୋଗ୍ରାମ୍ ହବ। ଆଉ କଣ ନା ଆମ ଘରେ ଆଜି ଟିକେ ଅଛି। ଜଣଙ୍କର ଅଛି ଆଜି ମେହେନ୍ଦୀ ଫଙ୍କସନ ତ। ଆଜି ଆମ ଘ ଆଜି ଆମ ସାନ ଭଉଣୀର ମ୍ୟାରେଜ।
ହଁ।
ଆଜି ଗୋଟେ ମେହେନ୍ଦି ଫଙ୍କସନ୍ ଅଛି ଆଉ ସେଥିପାଇଁ ଟିକଏ ଶୀଘ୍ର ଉଠି କାମ ସାରିଲେ। ଟିକେ ଭୋଜି ଭାତ ଟିକେ ହବ ସବୁ ଅଛନ୍ତି ବନ୍ଧୁବାନ୍ଧବ ଅଛନ୍ତି ଟିକେ ମଜାମସ୍ତି ହବ। ଗପସପ୍ ହବା ସେଥିପାଇଁ ଟିକେ ସକାଳୁ ଉଠିକି ଟିକେ ନିତ୍ୟକର୍ମ ସାରଦବା ଲୋକ ଯେହେତ ଅଧିକ ଅଛନ୍ତି ଟିକଏ ସେମାନଙ୍କ ପାଇଁ ଟିକିଏ ହବ ତିଆରି ହବ ଟିକେ ସକାଳ ଜଳଖିଆ ପ୍ରସ୍ତୁତ ହବ। ସେଥିପାଇଁ ଆଉ ଟିକେ ଶୀଘ୍ର ଉଠି ପଢିଛି ଆଉ।
ହଁ ନାଇଁ ଆପଣ ଭଲ କରିଛନ୍ତି। ଆଉ ବାହାଘର କୋଉଦିନ କି ଆଜି ମେହେନ୍ଦି କାଲି ବାହାଘର ନା କଣ।
ଆଜ୍ଞା ବାହାଘର କାଲି।
ଆଚ୍ଛା ବାହାଘର ପୂର୍ବ ଦିନ ପୂର୍ବ ଦିନ ମେହେନ୍ଦୀ ହୁଏ।
ହଁ ମେହେନ୍ଦୀ ହବ ସନ୍ଧ୍ୟାବେଳୁ ପୋଗ୍ରାମ୍ ହବ ସବୁ ମେହେନ୍ଦୀ ହବ ହଳଦୀ ହବ। ତାପରେ କାଲିକି ବାହାଘର ହବ ଆଉ।
ହଉ ଆଚ୍ଛା।
ହୁଁ।
ଆଉ ଆପଣଙ୍କର ଜଳଖିଆ ସକାଳ କଣ ହବ ଜଳଖିଆ।
ଜଳଖିଆ ହଉଛି ଯେହେତୁ ଟିକେ ଲୋକ ଅଧିକ ଅଛନ୍ତି ଚ ଚକୁଳି ହଁ ଚକୁଳି ପାଇଁ ଆଣା ଟିକେ ପ୍ରସ୍ତୁତି ହେଇଛି ଯଦି ହବ ସେଥିରେ ଚ ଚକୁଳି ହବ ନହେଲେ ଟିକେ ଦେଖିବା ଯଦି ଇଟିଲି ତରକାରୀ କରିଦବା ଆଉ।
ଆଚ୍ଛା। ଓ ହୋ।
ଖାଇବାକୁ ବି ସୁବିଧା ହବ ଟିକେ ଶୀଘ୍ର ହେଇଯିବ ଦେଖିବା ବର୍ଷା ବର୍ଷା ତ ପ୍ରବଳ ହଉଛି କଣ କୋଉ ପର୍ଯ୍ୟନ୍ତ କାମଟା ସକ୍ସେସ୍ ହେଇପାରୁଛି।
ହଁ ବର୍ଷା ତ ଲାଗି ରହିଛି ଆପଣ ଯେଉଁଟା ସୁବିଧା ହେବ ଆପଣ ସେଇଟା କରିବେ ଆଉ।
ଆଉ ଆପଣ ଆସୁନାହାନ୍ତି ଆମ ଆଡ଼େ ଆମ ଯେଉ ଏପଟେ ରେ ଫଙ୍କସନ ଫଙ୍କସନ୍ ଟିକେ ଆଟେଣ୍ଟ କରିକିରି ବୁଲି ବଲିକି ଯିବେ ମେହେନ୍ଦୀରେ ମେହେନ୍ଦୀ ସେରି ମନିକ ଟିକେ ଦେଖିେବେ। ହଳଦୀ ଟିକି ଟିକେ ଏଞ୍ଜୟ କରିବେ ଆ କାଲି ବି ଅଛି ମ୍ୟାରେଜ୍। ଫଙ୍କସନ୍ ବାହାଘର କାଲି ଅଛି ଟିକେ ଭୋଜି ଭାତ ଖାଇବେ ଯିବେ।
ଶୁଅନ୍ତୁ ମୋ କତିରେ ଆକ୍ଚୁଆଲି ମୋ କତିରେ ଟୋଟାଲ ଟାଇମ୍ ହିଁ ନାହିଁ ଯିବାକୁ। ସମୟର ଅଭାବ ମୋତେ। ଏପଟେ ହଁ ସମୟର ଘୋର୍ ଅଭାବ ସେପଟେ ମୋର ଦିଇଟା ସାଇଡ଼ରେ କାମ ଚାଲିଚି ଏବେ। ଗୋଟା ଶାହା କାମ ପ୍ରାୟ କମ୍ପ୍ଲିଟ୍ ହେଇ ହେଇ ଆସିଲାଣି ଆଉ ଗୋଟେ କାମ ଏବେ ମୁଁ ଧରିଛି। ଷ୍ଟାର୍ଟ ହବ ଏବେ ଏଇ ଆମର ଜୁଲାଇ ପଚିଶ ତାରିଖ ଷ୍ଟାର୍ଟ ହବ।
ହୁଁ।
ହଁ। ପଇସା ଗୁଡ଼ା ସବୁ ପେଣ୍ଡିଙ୍ଗ ହେଇକି ପଡ଼ିଯାଉଚି ମାନେ କୁହନ୍ତୁନି ଆପଣ ମୁଁ କଣ ଆପଣଙ୍କୁ କହିବି ବହୁତ୍ ଅଛି। ଅସୁବିଧାରେ ମଣିଷ ବି ଗତି କରୁଚି। କାହାକୁ କହିହେଉନି ନା ରହିହଉନାହିଁ।
ନା ଆପଣ କୋଉ କାମ କରୁଛନ୍ତି କି?
ହଁ ସେ କନଷ୍ଟ୍ରସନ୍ ସାଇଟ୍ ରେ ପା ଟେଣ୍ଡର ସବୁ ପକେଇକି ଟେଣ୍ଡର ଆଣି ସବୁ କାମ କରିକି ସରକାରଙ୍କ ହସ୍ପିଟାଲ ବା ସ୍କୁଲ୍ ସବୁ ଏ ଟେଣ୍ଡର ସବୁ ଧରୁଚି ଆଉ। ଯାହା ଯେମିତି ଯେତିକି ପଇସା ରୋଜଗାର ହଉଚି ହଉଚି ଆଉ। ଘରେ ବସି ଲେ ତ ହେବନି। ପଇସା ପୁରା ପେଣ୍ଡିଙ୍ଗ ପଡି ଯାଇଚି, ଘରୁ ପଇସା ନେଇ ସବୁ ଲଗେଇ ଦେଇଚି। ବିିଲ୍ ପସ୍ ହୋଇନି? ଦେଖିଆ ଦେଖିଆ କଣ ହଉଚି ଆଉ।
ଆପଣ ଯେଉଁ ଟେଣ୍ଡରଟା ପକଉଛନ୍ତି ସେଇଠି ସେଇଟା କାହା ପାଖରେ ପକଉଛନ୍ତି କଉ ମାଧ୍ୟମରେ ପକଉଛନ୍ତି।
ଆଜ୍ଞା।
ଆପଣ ଯଉ ଟେଣ୍ଡରଟା ପକାଉଚନ୍ତି
ହଁ।
ସେଇଟା କଉଠି ପଉଛନ୍ତି ବା କଉ ଅଫିସ ମାଧ୍ୟମରେ ପକଉଛନ୍ତି?
ସେଇଟା ଅଫିସ୍ ନୁହଁ ହ ସେ ଅନଲାଇନ୍ ସାଇଟ୍ ରେ ଆପ୍ଲାଏ ହେଉଚି।
ଓହୋ ତାପରେ ଆପଣଙ୍କୁ ଯେତେବେଳେ ଟେଣ୍ଡରଟା ମିଳିଯାଉଚି ଆପଣ ସେଇଠି କଣ କାମ କରୁଛନ୍ତି। କାମ କେମିତି କଣ ପ୍ରୋସେସ୍ ରେ କରୁଛନ୍ତି କୋଉ କାମ କରୁଚନ୍ତି?
ଗୋଟେ ବିଲ୍ଡିଂ ର ତ ବହୁତ ପାର୍ଟସ୍ ଅଛି!
ଶୁଣନ୍ତୁ ବିଲ୍ଡିଂର ଆମ ଦାୟିତ୍ଵ ହେଲା ଆମେ କେବଳ ଆମର ତଳୁ ଉପର ଯାଏ ବା ଯେତିକିଟା ଫ୍ଲୋର ହବ ସେତିକିଟା ଫ୍ଲୋରରୁ ଆମର କେବଳ ଆମେ ସରିିବା ଉଠେଇବୁ ଛାତ ପକେଇବୁ।
ହୁଁ
କେବଳ ସରିଆ ଉଠାଇବୁ ଛାତ ପକାଇବୁ ଆମର ଆମର ଆଉ କିଛି କାମ ନାହିଁ। ଇଟା ଖୋଇ ଇଟା ଖଣ୍ଡେ ଆମ ସାଇଟ୍ ରେ ଆପଣ ଦେଖିବାକୁ ପାଇବେନି।
ହୁଁ
ହଁ ଇଟା ଯୋଡେଇ ଆମର ଯେମିତି ଆମେ ସିରିଆ ଉଠେଇିଲୁ ଛାତ ପକେଇଲୁ। ଆମ କଣ୍ଟ୍ରାକ୍ଟର ଆମ କାମ ସରିଗଲେ ଆମେ ସେଇଠୁ ଭାଗିସ୍। ତା ପରେ ଆସିବ କା କୋଉ କଣ୍ଟ୍ରାକ୍ଟର ୱାରିଂ କଣ୍ଟ୍ରାକ୍ଟର ସେ ୱାରିଂ କରିବ, ତାପରେ ଆସିବ ଇଟା ଯୋଡେଇ କଣ୍ଟ୍ରାକ୍ଟ ତ ସିଏ ଇଟା ଯୋଡେଇ କରିବ। ତାପରେ ଆସିବ କଲର୍ କଣ୍ଟ- କ୍ଟର ସେ କଲର କରିବ। ଏମତି ସବୁ ଆଉ। ବା ଟାଇଲ୍ କଣ୍ଟ୍ରାକ୍ଟର ଆସିବ। ବିଧି-ବିଭିନ୍ନ ପ୍ରକାର ପାର୍ଟିସନ୍ ଭାଇ କାମ ହଉଛି ନା କି ଜଣେ କଣ୍ଟ୍ରାକ୍ଟର ଧରିବ। ଘରଟି କୁ ଟୋଟାଲ୍ଲି କମ୍ପ୍ଲିଟ୍ କରିବ ସେମିତି କିଛି ଆମର ନାହିଁ ବୁଝିପାରିଲେ କି ଆପଣ?
ହୁଁ ହୁଁ।
ହଁ।
ଏ ଏତେ ବଡ଼ ବଡ଼ କାମ କରୁଛନ୍ତି ସେଥିରେ କଣ କେମିତି କରୁଛନ୍ତି ପିଲାଙ୍କୁ ରଖିକି କେମିତି?
ହଁ ମୋ ପିଲା କଣ ମାନେ ମୁଁ ଆକ୍ଚୁଆଲି ମୁଁ କାମ କର କହିଲ ଆମର କଳାହାଣ୍ଡିରେ ମୁଁ କାମ କରୁଥିଲି। ସେଠି ଦଶ ବର୍ଷ ମୁଁ କାମ କରୁଚି। ଯେହେତୁ ମୁଁ ସେଠି ଦଶ ବର୍ଷ କାମ କରିଛି ସେଠୁ ମୋର ଏକ୍ସ-ଏକ୍ସପିରିଏନ୍ସ ହେଇଯାଇଥିଲା। ବା ମୋର ଗୋଟେ ଏ ଚିହ୍ନା ପରିରୟ ସବୁ ଭଲ ମନ୍ଦ ସବୁ ଗୁଡ଼ା ସରର୍କଲ ଟାଇପର ହେଇଯାଇଥିଲା। ମୁଁ ଭାବିଲି ଗୋଟେ ନୂଆ କନଷ୍ଟ୍ରସନ୍ ସାଇଟ୍ ବା ନୂଆ କରିବି ବୋଲି ସେଥିପାଇଁ ଏଗୁଡା ଖୋଲିଚି ଏବେ ଆଉ ଏବେ କାଲି ତ ହେଇଗଲାଣି ଉଁ ପାପା ଉଁ ଉଁ ଚାରି ପାଞ୍ଚ ବର୍ଷ କି ଦଶ ବର୍ଷ ହେଇ ହବ ହେଇଗଲାଣି।
ଉୁଁ ହୁଁ।
ଯାହା ହଉ ଚାଲିଛି ସବୁ ଠିକ୍ ଠାକ୍।
ଆପଣଙ୍କ ଆଖରେ ବର୍ତ୍ତମାନ ସୁଟା କେତେ ପିଲା ଅଛନ୍ତି?
ସାଇଟ ରେ ବି ଏବେ ଆମର ଲେବର ଆନ୍ଦୋଳନ କରିଥିଲେ ଆମ ସାଇଟରେ କାମ ଛଡ଼ା କାମ ଛାଡ଼ିଥିଲେ ସବୁ। କାମ ଛାଡ଼ି ଗୋଟେ ଦିନ ବସିଥିଲେ ଷ୍ଟ୍ରାଇକ୍ରରେ ପଇସା ବଢ଼ା ବଲି। ସବୁଆଡେ ମିସ୍ତ୍ରୀ ମଜୁରୀ ବଢିଗଲାଣି ମିସ୍ତ୍ରୀ ମଜୁରୀ ଶାତଶ ହେଇଗଲାଣି ଆମର ଲେବର ମ ଜୁରରି ପାଞ୍ଚଶହ ହୋଇଗଲାଣି ଆପଣ ଜାଣିଛନ୍ତି ନା ଖାଇବା ପିଇବା ସହିତ।
ହଁ ହଁ। ଖାଇବା ପିଇବା ସହିତ ଲେବର ମଜୁରୀ ପାଁଶ।
ହଁ।
ଓ ହଁ ମିସ୍ତ୍ରୀ ମଜୁରୀ ସାତଶହ।
ସାତ ଶହ।
ନାଇ ମୁ ଜାଣିନି ଏ ସବୁ।
ହଁ ନାଇଁ ଏଇଟା ବଢିଗଲାଣି ଏବେ ବଢି ଯାଇଛି। ପ୍ରାୟତଃ ଚାରିଆଡେ ଚାରିଆଡେ ସବୁ ଲାଗୁ ହେଇଗଲାଣି ସେଥିପାଇଁ ଆମ ଲେବର ମାନେ ସବୁ ଟ୍ରଏ କରିଥିଲେ ସାଇଟ ରେ। କାରଣ ମୁଁ ତାଙ୍କୁ ଦଉଥିଲି ଛଅଶହପଚାଶ୍ ଲେବରଙ୍କୁ ଦଉଥିଲି ଚାରିଶହ ପଚାଶ୍।
ଆଜ୍ଞା।
ହଁ ଖାଇବା -ଖାଇବା ଖାଇବା ପିଇବା ରହିବା ସହିତ ଖାଇବା ପାଇଁ ମୁଁ ତାଙ୍କଠୁ କାଟୁଥିଲି କିଛି ପଇସା ରହିବାଟା ଆମର ମାଗ୍ -ଫ୍ରି ଆଉ।
ହୁଁ ହ।
ସେଥିପାଇଁ ସେ ଷ୍ଟ୍ରାଇକ ରେ ବସିଥିଲେ ଗୋଟେ ଦିନ ସବୁ ଲେବର କାମ ଛାଡ଼ିଥିଲେ। ସେଦିନ ବି ମୋର କେତେ କେତେ ଲକ୍ଷ ଟଙ୍କା ଲସ୍ ହେଲା ସେଦିନ। ଯାହା ହଉ ଆଉ ଲେବରଙ୍କ କଥା ନ ଶୁଣିଲେ ହବନି ନା ଚାରିଆଡେ ମୁଁ ବୁଝିଲି ଭଲ ଭାବରେ। ଚାରିଆଡେ ବୁଝିଲି ମଜୁରୀ ମଧ୍ୟ ବଢିଗଲାଣି ସବୁ ସାଇଡ ରେ ସମସ୍ତଙ୍କ ସବୁ ସୁପରଭାଇଜର ସହିତ କଥା ହେଲେ ମୁଁ ସବୁ ଓନର ସହିତ କଥା ହେଲି ଓଢ଼ିଗଲାଣି ଚାରିଆଡ଼େ। ଆଉ ତାଙ୍କ ଫର୍ମାଇସ ପୂରଣ କରିବାକୁ ପଡ଼ିବ ନା ନହେଲେ ଆଉ ମୁଁ ପୁଣି ତାଙ୍କୁ କୁ ନେଇକି ମୋ ସାଇଡ଼ ନା।
ହୁଁ।
ହଁ ଆଉ ସେ ବରି ବରି ବ୍ରିଜ ଟା ଗୋଟେ ଥର ଧରିଥିଲି ଆଉ ସେ କଉଠି ହେଳା ହେଲା ଆଜ୍ଞା ସେ ବ୍ରଜ୍ ଟା ଆଉ ଭୁଷୁଡ଼ିଗଲା।
ହଁ।
ହଁ।
ହଁ ତ ବହୁତ ପଇସା ପୁରା ବର୍ବାଦ ହେଇଯାଇଥିବ।
ଶୁଣନ୍ତୁ ମୋର ବିଲ୍ ପାସ୍ ମୁଁ କରିଦେଇଥିଲି ଆକ୍ଚୁଆଲି।
ହଁ।
ବିଲ୍ ପାସ୍ ମୁଁ କରିଦେଇଥିଲି ବିଲ୍ ପାସ୍ ପ୍ରାଏ ଛଅରୁ ସାତମାସ୍
ହୁଁ।
ଛଅ ରୁ ସାତ ମାସ ଭିତରେ ବ୍ରଜ୍ଟି ଭୁଷୁଡ଼ିଗଲା।
ହୁଁ।
ହଁ କଣ ହେଲା କେଉଁଠି ହେଳା ହେଲା। ଆଉ ମୁଁ ବି ନିଜେ ଜାଣିପାରୁନି।
ତ ଯେହେତୁ ବ୍ରିଜ୍ ଆମର ଏଇ ଯୋଉ ରାଜନୀତି ତି ପଶୁଥିବ ତ ଆପଣଙ୍କ ଉପରେ ଟିକେ ଯାହାକି ହେଲେ ପ୍ରେସର ଅ- ଆସିବ।
ହଁ ଯାହା ବୋଲି ମୋର ଆଉ ମୋ ପ୍ରେଷ୍ଟିଜ୍ ଖରାପ ହେଲା ମୋ ମନ ସେମାନେ ମୋ କନଷ୍ଟ୍ରକ୍ସନ୍ ସାଇଟ୍ର ନା କିଛିଟା ଆଞ୍ଚ୍ ଆସିଲା ମୋ ଉପରେ ଯେହେତୁ କାମ ଟା ମୁଁ କରିଛି ମୋ ନା ଟା ମଧ୍ୟ ଖରାପ ହେଲା। ଉ ମୁଁ ମାନେ ମୋର କହିବାର ଅର୍ଥ ମୋ ସାଇଟ୍ ଗୋଟେ ସେପଟେ ଗଲି ନା ସେ ବ୍ରିଜ୍ ସାଇଟ୍ କୁ ବ୍ରିଚ୍ ଟା ଯେତେବେଳେ ହଉଥିଲା ମୋର ଯିବାର ଥିଲା ମୋର ଏପଟେ କାମ ରହିଗଲା ମୁଁ ସେଠି ହଁ ପିଲାଙ୍କୁ ପଠେଇଲି ପିଲା ସେଇଠି କାମ କଲେ ମୁଁ ସେଇଠି ଟୋଟାଲି ଭିଜିଟ୍ କରିନି ନା। ସେଥିପାଇଁ ପ୍ରାୟତ ଏମିତି ହେଲା ଆଉ।
ଯେତେ ହେଲେ ଆପଣଙ୍କ ଗୋଟେ ଏତେ ବଡ଼ କନଷ୍ଟ୍ରକ୍ସନ୍ ଶାଇଡ଼ୀ ଆପଣ ନିଦେ ପୁଣି କିଛି ଦିନ୍ ସବୁ କାମ ହେଲାବେଳେ ଆପଣ ଟିକେ ନିଜେ ଉପସ୍ଥିତ ରହିବା କଥା ନା ଆଉ।
ହଁ ନାଇଁ ଆପଣ ଯୋଉଟା କହିଲେ ଠିକ୍ ଆପଣ ଯୋଉଟା କହିଲେ ଠିକ୍ କଥା କିନ୍ତୁ ମୋର ଏପଟେ କାମ ଚାଲିଥିଲା ନା। ଗୋଟେ କାମ ଚାଲିଥିଲା ବାର ଆଡ଼େ ବାର କାମ ଆଉ ସବୁ ସାଇଡ଼୍ କୁ ଯାଇ ଭିଜିଟ୍ କରି ବୁଲି ହେବନି ନା ସେଥିପାଇଁ ମୁଁ। ମୁଁ ପିଲା ମଧ୍ୟ ରଖିଛି ପିଲାଙ୍କ ଦ୍ଵାରା କାମ କରାଉଛି ମୁଁ ପିଲା ଯୋଉ ପିଲା ଟା ଯିଏ ବୁଝାବୁଝି କରିୁଥିଲା ସେ ବ୍ରିଜ୍ ମୁଁ ତାକୁ ବାହାର କରିଦେଲି ଆଉ ସେ ଏମିତିଆ କଣ ଭୁଷୁଡ଼ିଗଲା ବ୍ରିଚ୍ ଟା ମୁଁ ଆଉ ତା ରଖିବି ନା।
ହୁଁ
ତା ବଦଳରେ ଗୋଟେ ନୂଆ ପିଲା ଆସିଲା ସିଏ କାମ ଠିକ୍ ଠାକ୍ ସବୁ ଚାଲିଛି।
ଯାହା। ଠାକୁର ଏମିତି ଦୟା କରନ୍ତୁ ଆପଣ ଏମିତି କାମ ଗୋଟେ ପରେ ଗୋଟେ ଟେଣ୍ଡର ପାଇଚାଲନ୍ତୁ। କାମ କରିଚାଲନ୍ତୁ ଆଉ ଆଗେଇ ଚାଲନ୍ତୁ।
ହଁ। ଆପଣ ଯୋଉ ସ୍କୁଲ୍ ଯାଉଛନ୍ତି ସେଠିକାର ପରି-ପରିବେଶ ଲୋକ ଲୋକ କେମିତି ଭଲ ମନ୍ଦ ସବୁ କେମିତିକା ସବୁ?
ଯେହେତୁ ମୋ ସ୍କୁଲ ରେ ପରିବେଶ ଭଲ। ଲୋକ ମଧ୍ୟ ଭଲ ଲୋକଙ୍କ ଠି କଣ ଅଛି ଯଦି ଆମେ ନିଜେ ଭଲ ହବା ଲୋକ ସବୁ ଭଲ ଆମେ ଯଦି ତାଙ୍କ ସହିତ ଭଲରେ କଥା ହେବ ସେ ବି ଆମ ସହିତ ଭଲରେ କଥା ହେବେ ନା
ହ
ଆଉ ଆମେ ଯଦି ତାଙ୍କ ସହିତ ଯେତେବେଳେ ଆମେ କଣ ସ୍କୁଲରେ ସମସ୍ତ ଦିନ ଗୋଟେ ଦିନ ଚବିଶ ଘଣ୍ଟା ହେଲାଣି ଆଉ କଁ ଚବିଶ ଘଣ୍ଟା ରହୁଛି କି?
ସମୟ ହେଇଗଲାଣି ଆଜ୍ଞା।
ଆଜ୍ଞା।